ହାଲୋ କ'ଣ କରୁଛୁ କିରେ।
ଏଇ ବସିଚି ଏଠି ଆଉ
କୋଉଠି ବସିଥିଲୁ।
ଏଇ ଛାଟ ବାହାରେ।
ଛତ ପାଖରେ ଦେଖିବୁ ତମ ଏଣେ ସାପ ବାହାରୁଛନ୍ତି। ହେଁ କ'ଣ ଖାଇଥିଲ ବା
ଏଇ ବରା ଫରା ଖାଇଥିଲି। ଆଉ
ବରା ଖାଇଥିଲୁ, ରାତିରେ ରୁଟି ଖାଇବୁ ନା ଭାତ ଖାଇବୁ?
ନ ଭାତ
ଭାତ ଆଜି ଖାଇବୁ?
ହୁଁ ଭାତ ଖାଇବି।
ହ ଆଉ ତ ବାପା ଯାଇଥିଲେ ଆଇଲେଣି ନା?
ହଁ ଆସିଲେଣି। ଆଉ କହୁଛୁ?
ଏଇଠି ମୁଁ ବସିଛି ପିଣ୍ଡାରେ ଆଉ କଣ କରିମି ପିଣ୍ଡାରେ ନା ଖାଇନି ଖାଇବା ଆଉ ଆଉ ତୋର ତୁ ଯେଉ ଯାଉଥିଲୁ ଡୁବରିୀ କ୍ଲାସ୍ କରିବା ପାଇଁ କଂ ସଇଲାଣି ନା।
ତ ଇଣ୍ଟରବ୍ୟୁ ଦେଇ ସାରିଲୁନୁ?
ନାଇଁ ନାଇଁ ଇଣ୍ଟରଭ୍ୟୁ ନୁହେଁ ଇଣ୍ଟନସିପ କରୁଥିଲି। ଆ ପ୍ରୋଜେକ୍ଟ ଯୋଉଟା ସେଟା କରିସାରିଲିଣି ଯ ଖାଲି ପ୍ଲାଣ୍ଟ ରେ ଯାଇକି ଭିଜିଟ କରିଦେଇ- ଦି ଦିନ ଅଣତିରିଶ ତିରିଶ ତାରିଖ ଅଣତିରିଶ ତାରିଖ ଦିନ ତିରିଶ ତାରିଖ ଦିନ ଯିବି। ପ୍ଲାଣ୍ଟ ଭିତରେ ବୁଲିବୁଲାକିନା ଭିତ ଦେଖି- ଖାଇକିନା ଆସିବି ଆଉ। ଏଇନା ଆଉ ଯିବିନି।
ଆଉ ତୋର ଆଡ଼ମିସନ କ ଣ କହୁଥିଲ? ଆଉ କେଉଁଦିନ ହେବ କଣ?
ହୁଁ ସେ ଏକ ରୁ ସାତ ଦେଇଛନ୍ତି ଡେଟ ଦେଖିବା କଉଦିନ ଯାଇକି। ସେ ଗୋଟେ ଆଡ଼ମିସନ୍ କରିଦେବି ବୋଲି ଭାବୁଛି।
ତା ମନ ଦେଇକି ପାଠ ପଢ଼ିବ ଆଁ। ଏ ଚଗଲାମି ଫେଚକାମିଆ ହବୁନୁ।
ଯେଉଁ ବାହାରି ସଉ ଅଧିକାଂଶ ଛୁଆ କଲେଜରେ ପଢ଼ିକିରି ଫେଚକାମିଆ ହେଉଛନ୍ତି। ବ୍ୟାଗ ଲାଗୁଛି। କେତେ କଷ୍ଟ କରିକି ତୋ ବାପା ତ ତୋତେ ପାଠ ପଢଉଛି। ମୋ ବାପା ଟା। ଜମା ଇଏ କରିବୁନି।
ନା।
ସବୁ ତ କଲେଜ ସାଙ୍ଗ ସବୁ ଭଲନା ଆଉ ପୁଅ।
ହଁ ହଁ ଭଲ।
ତ ସେ ବୟସର ଭଲ ଖରାପ ପିଲା କେହି ନାହାନ୍ତି ନା।?
ନା ନାହାନ୍ତି।
ହୁଁ ସେ ଭଲ ପିଲାଙ୍କ ସହିତ ସାଙ୍ଗ ହବୁ। ଭଲ ପିଲା ଅନୁସାରେ ଯୁଆଡ଼େ ଯିବୁ ଆଜ କଥା ଯିବୁ ଜମାରୁ ଖରାପ ପିଲାଙ୍କ ସହିତ ସାଙ୍ଗ ହେବୁନୁ।
ନା ଆଉ। କ ଆଉ କଣ କରୁଛୁ?
ବସିଛି ପା କଣ କରିମି ଆଣ୍ଟି ତାର କଣ କରୁଛି ରୁଟି ଫୁଟି କରିବ।
କି ଭାତ ଭାତ ରାନ୍ଧଛି କଣ ମୋର ତ ପିଣ୍ଡାରେ ବସିଛି ମୋର କାହିଁ ଏତେ କଥା ବୁଝୀମି। ଆଁ ଖାଇଲା ବେଳକୁ ଡାକିବେ ଯିବି ଖାଇମି ଆଉ।
ଆ ଦେହ ଭଲ ହେଲାନି ନା?
ନା ନା ସେମିତି ଟିକେ ଟିକେ କମି ଅଛି ଚନିବା ଉପାୟ ଅଛି।
ଆଉ ମେଡିସିନ ଖାଉଛୁ ନା ଖାଉନୁ?
ହଁ ଖାଉଛି।
ଆଉ ଡକ୍ଟରଙ୍କ ଠିକୁ ଯାଇନୁ?
ନା କାଲି ଯାଗା କହୁଛନ୍ତି ଯିବା ପାଇଁ।
ହୁଁ ହୁଁ।
କାଲି ବାପୁ ଦାଦା ଦିଲ୍ଲୀରେ ଅଛି। ବାପି ଦାଦା ତୋତେ ଫୋନ କରେନି କି?
ହଁ ବେଳେ ବେଳେ ଆଉ।
ସେ ବେଳେବେେଳେ ତ ସେ ଫୋନ୍ କରେ ଆଉ ଘରକୁ ଆଉ। ତା ଭାଉଜ କତିକି ଦୁଇ ଭାଉଜ କରି ଟିକେ ଯଲେ କେମିତି ଫୋନ କଲେ ନହେଲେ ମୋତେ ଆଉ କଣ ଫୋନ୍ କରୁଛି କି। ସେ କାମ ଦୁଇ ଦିନରେ ତିନି ଦିନରେ କେତେବେଳେ ତା ଭାଉଜ ସହିତ କଥା ହେଲାଣି। ଶୁଣ ନ ହେଲେ ନାହିଁ।
ଆଉ କଣ କରୁଛୁ କହ?
ଆଉ କଣ କହିବି ତୁ ମନ ଦେଇକି ପାଠ ପଢିବୁ ଆଁ।
ହଁ ହଁ।
ତୁ କଣ ଖାଇଥିଲୁ ସଞ୍ଜବେଳେ ପା ବରା ଖାଲି ଖାଇଥିଲୁ। ରାତିରେ ରୁଟି ଖାଇବ ଆ ନା ରାତିରେ ଭାତ ଖାଇବ?
ହଁ ଭାତ ଆଉ ଭାତ ନ ଯାହା ହେଲେ।
ଆମେ ତୋ ବୋଉ ଯା ଗୋଡ଼ କଣ ହୋଉଥିଲା କମିଗଲା ନା?
ହଁ କମି ଯାଉଛି ତାରଫରୁଁ ହଉଛି। ଆଉ ଦି ଟିକେ କାମ କରିଦେଲେ ହଉଛି ଆଉ ଗ୍ୟାସ ବ୍ୟବସ୍ଥା ତାର ହଉଛି।
ବୁଢ଼ା ତୋ ମା?
ମୋ ମା ଯାଜପୁର ପଳେଇଛି। ଆ ଦେହ ପେହ ଖରାପ ହେଉଛି ସେଇଥି ପାଇଁ ସେ ପଳଉଛି ସେଠି ମେଡିକାଲ ପାଖରେ। ଯିବ ଯଦି କଣ ଦେହ ଖରାପ ହେଲେ।
ପଳେଇଛି ତାହେଲେ ରୋଗ ଆ।
ହୁଁ।
ତୋର ସେଠି ଭଲମନ୍ଦ ଖାଇବ ଏଠି ଆମର ପାଉନୁ ଆଉ।
ହଁ।
ତୋ ବୋଉ ଦଉନି କିଛି।
ହଁ।
ଆଉ କଣ? ତୁ ଏଇ ରଜରେ କୁଆଡେ ଯାଇଥିଲୁ ବୁଲି?
ନା ଏଇ ପାର୍କ ଫାର୍କ ଟିକେ ବୁଲିଯାଏ ଆଉ ମାଉସୀ ଝିଅ ଆସିଥିଲେ ବୋଲି ଯାଇଥିଲି ପାର୍କ ବୁଲିକି ଆସିଥିଲି। ଆଉ କୁଆଡେ ଯାଇନି, ଏଇ ଗାଁରେ ତ ହଉଥିଲା ରଜ ପର୍ବ।
ଗାଁରେ ଭଲ ହୁଅଥିଲା କି?
ହୁଁ ଦୋଳି ଫୋଳି ପଡ଼ିଥିଲା।
ଆଉ ତାହେଲେ ଏତେ କଥା ହେଇଥିଲା ଗାଁରେ? ଆଉ ତୁ ସେଇଥିପାଇଁ ଯାଇ ବୁଲିକି ପିଠା ପଣା ପଣା କରିକି ଖାଇକି ବୁଲୁଥିବୁ ଆଉ? ରଜରେ ଡ୍ରେସ ଆଣିଥିଲୁ ନା?
ହଁ ଆଣିଥିଲି।
ଭଲ ଆଣିଥିଲୁ ନା?
ହାଫ୍ ପ୍ୟାଣ୍ଟ୍ ଆଣିଥିଲି ଗଞ୍ଜି ଆଣିଥିଲି।
ଓ ହୋ। ଗରମ ହଉଚି ନା ଏ ବୁଢ଼ା?
ହଁ ଗରମ ହଉଚି।
ଗରମରେ ଦେହ କଣ ହେଇଯାଉଛି? ବର୍ଷା ହଉନି କି?
ନା ବର୍ଷା ହେଇନି।
ବର୍ଷା ହେନେ ଟିକିଏ ପବନ ଥଣ୍ଡା ପବନ ହୁଅନ୍ତା ମଣିଷ ଆମ ଆଡ଼େ ବର୍ଷା ନାହିଁ କି ପବନ ନାହିଁ।
ଏଇ ବର୍ଷା ତ ହଉନି ଆଉ ଗରମ ହଉଛି। ବର୍ଷା ହଉନି, କେତେବେଳେ କେମିତି ହଉଚି।
ଗାଧୁଆ ବେଳେ କଣ ତରକାରୀ କରିଥିଲା ତୋ ବୋଉ?
ଆଜି ଅଣ୍ଡା ଭାଜି ଥିଲା ମିଲ୍ ମେକର୍ ତରକାରୀ କରିଥିଲା। ନା ଗରମ।
ଗରମ ଖାଇଥିଲୁ?
ତୁ?
ମୁଁ ଗରମ ଖାଇଥିଲି।
ତରକାରୀ କଣ?
ତରକାରୀ, ଡାଲି କରିଥିଲା। ଅଣ୍ଡା କରିଥିଲା। ଦହି, ମିକ୍ଚର ତରକାରୀ କରିଥିଲା। ଫିଙ୍ଗର୍ ଚିପ୍ସ କରିଥିଲା। ସବୁ କରିଥିଲା ପା ହଃ ସବୁ ପ୍ରକାର କରିଥିଲା।
ଆଉ?
କଣ ଆଉ କରିବା ଗରମ ତ ହୋଉଛି ଆଉ ତୁ ତୁ ତୋର ପଳେଇବୁ ଆଉ ଚାରି ପାଞ୍ଚ ଦିନ ଯାକ କହୁଛୁ।
ହଁ ପଳେଇବି। ହଷ୍ଟେଲ ଖୋଲିବ ଯାହା ସଦଡ଼ି ସଜାଡ଼ିବି। ପୂର୍ବ ଦିନ ରାତିରେ ଦେଖିଆ ନହେଲେ ସଜାଡ଼ିବି ଆଉ।
ଆଉ ଛତୁଆ ଫତୁଆ ନେବୁ ଯଦି ନେବୁ ନା ନବୁନ?
ହଁ ହେନ୍ତି।
ତ ବୋଉ କୁ କହିଦେଇଥିବୁ ଆଗତୁରିଆ ସେ କରିି କୁରାକି ରଖିଥିବ ଆଉ।
ହଁ ଦିନ ଦୁଇ ଦିନ ପୂର୍ବରୁ କହିବି କରିଦେଇଥିବ ସେ ଏ ଗଲେ କ କଲେଜ ଆଡ଼ମିସନ୍ କରିବି ହଷ୍ଟେଲ ଫଷ୍ଟେଲ୍ ଯଦି ହେବ ହଷ୍ଟେଲରେ ଆଡ଼ମିସନ୍ କରିବି।
ହଁ ବାବା ମନ ଦେଇକି ପାଠ ପଢ଼ିବୁ ଆଉ ତ ଅଙ୍କଲ ଘରକୁ ଯାଇନୁ?
ହଁ।
ଅଙ୍କଲ ଘର କୁ କୋଉଦିନ ଯାଇଥିଲୁ ନା ଯାଇନୁ?
ଏଇ ଯିବି ଦେଖଆ ଲ୍ୟାପଟପ ଟା ଆଣିଥିଲି ଲ୍ୟାପଟପ ଟା ନେଇକି ଦବା କି ପଡିବ ଫୁଣି ଆଉ। କୋଉଦିନ ଗୋଟେ ଦେଖା ଯାଇକି ଦେଇ ଦେଇେଇକି ଆସିବି। ପ୍ରୋଜେକ୍ଟ ପାଇଁ ଆଣିଥିଲି ଆ କରିସାରିଲିଣି ଦେଇନି।
ପ୍ରୋଜେକ୍ଟ ସରିଲାଣି କି?
ହଁ ପ୍ରୋଜେକ୍ଟ କରିସାରିଲଣି ଖାଲି ପ୍ଲାଣ୍ଟରେ ଯାଇକି ଭିଜିଟ୍ କରିନି ଭିଜିଟ୍ କରିଦେଲେ ସଇଲା ସାର୍ଟିଫିକେଟ ସେ ପ୍ରୋଜେକ୍ଟଟା ନେଇକି ମାନେ ଯୋଉ ଇଏ ପ୍ଲାଣ୍ଟରେ ଯୋଉ ଇଏରେ ମାନେ ସେ ଆମର ଅଛି ଯୋଉ ଅଫିସ୍ ସେଇଠି ସମିଟ୍ କରିଦେଲେ ହେଇଯିବ। ସାର୍ଟିଫିକେଟ୍ ମିଳିବ।
ରମା ଦେଇ ତା ପୁଅଟା ପା କୋଉଠି ଯାଇଚି କରୁଚି?
ଭୁବନେଶ୍ଵର ଯିବେ ବୋଲି କହୁଥିଲେ କଣ ମୁଁ ଜାଣିନି ଆଉ।
ହୁଁ ସେ ଭୁବନେଶ୍ୱରରେ ଯାଇଚି ହେଟାରେ ବ୍ୟାକ୍ ଲାଗିଚି। ଏତେ ବଢିଆ ପାଠ ପଢ଼େ ହଁ। ବହୁତ ବଢ଼ିଆ ପାଠ ପଢ଼େ ତାର ଦୁଇଟା ବ୍ୟାକ୍ ଲାଗିଚି।
ଲାଗିବ ଆଉ ପ୍ ପଢାପଢି ଟିଚର ମାନେ ଭଲସେ କରୁନଥିଲେ
ନା ବେ ସେଟା ଚଗଲା ଫେଚକାମିଆ ହେ ବହୁତ ଚଗଲା ହେଉଚି ତା ଭଉଣି ଟି ଏତେ କଷ୍ଟ କରିକି ତାକୁ ପଇସା ଦଉଚି ଏ ଛୁଆ ଟା ପଇସାର ମୂଲ୍ୟ କିଛି ବୁ
ଆଉ
ସେ ଛୁଆଟା ଏ କଣ କରିବ ତା ମା ର ମନ ଦୁଃଖ ତା ଭଉଣୀର ମନେ ଦୁଃଖ ତା ବା ବାପା ର ମନ ଦୁଃଖ ସମସ୍ତଙ୍କ ମନ ଦୁଃଖ। ବ୍ୟାକ୍ ନ ଲାଗିଥିଲା ଭଲ ହେଇଥାନ୍ତା ତାର ଯେଉଠି ଜା ହେନେ କ୍ୟାମ୍ପସ ଫମ୍ପସ କ୍ଳିଅର କନେ କଣ ଅଛି ଲୋ ବାପା ଆଉ କେମ୍ପାସ ନବ ନାଁ କଣ।
ହଁ ନବ କ୍ଲିୟର କରିଦେନେ କ୍ୟାମ୍ପସ ନେଇଯିବ।
କେ ଜାଣିଲୋ ମା ହେରା ତମ ମୁଁ ଜାନି ତମେ ପଢ଼ିଛ ତମେ ଜାଣିଚ ଉଁ ତା ଉଁ ଉଁ ତା ଦେଇ ମନ ଦୁଃଖ ଖ କରି କହୁଥିଲା ସେୟା।
ଆଉ ଖାଇନୁ ତାନେ?
ନା ଖାଇନି ଗରମ ତ ହୋଉଚି ପଦାରେ ବସିଚି ଆଉ ଖାଇନେଇ ଖାଇବା ଆଉ।
ଆ ହଉ ତାହେଲେ ତୁ ଯା ନହଲେ ଖାଇବୁ
ହଁ ହଁ।
ହଉ ଖାଇ ଖାଇଦବୁ ଖାଇକି ମେଡିସିନ ଖାଇକି ଶୋଇ ପଡ଼ିବୁ।
ହଁ।
ହଉ ତାହେଲେ ରହୁଚି।
ହୁଁ।
ହଉ।
ଦଶ ।